ନମସ୍କାର! ନମସ୍କାର ବନ୍ଧୁ! ଭଗବାନ ତମର ମଙ୍ଗ ଳ କରନ୍ତୁ। ଆପଣଙ୍କ ବୈବାହିତିକ ଜୀବନ ସୁଖରେ କଟୁ।
ଆଚ୍ଛା, ମନ କଣ, ଆପଣ ଏତେ ଦିନ ପରେ ମତେ ମନେ ପକେଇଲେ?
କଣ କରିବା ଆଉ? ଟିକେ ଆମ କା-କାମରେ ହ ବ୍ୟସ୍ତ ରହିଯାଉଛୁ। ଆହାଃ ଆଉ କଣ କରିବା ଆମର ତ ଖାଇବା ପିଇବା ଏପଟେ ଠିକ ରହୁନି, ଆପଣଙ୍କୁ ଫୋନ କରି ତ ଦୂରର କଥା, ଆଉ ଆଜି ଟିକେ ଆମର କାମ ବନ୍ଦ ଅଛି ଯେହେତୁ ତ ଟିକେ ଖାଇବା ଖାଇ ଟିକେ ଆମର ଆରାମ ନେଇହି ତ ଆପଣ ଣଙ୍କ କଥା ମନ, ଫୋନ କରିଦେଲି ଆଉ। ଆଉ କଣ ଆପଣଙ୍କ ଖବର କଣ କୁହନ୍ତୁ।
ମୋ ଖବର କଣ, ଏଇନା ଆପଣଙ୍କ ଫୋନର ଉତ୍ତର ଦେବା ପାଇଁ ଆସିଲି ମୁଁ ଏଇନା କାର୍ଯ୍ୟରେ ବ୍ୟସ୍ତ ଥିଲି, ଏଇ କାର୍ଯ୍ୟ କରୁଥିଲି ଯେ, ଏ ଯୋଉ ଆମର ଘର ବାରିରେ ଆଜି ତ ବର୍ଷା ହେଇଛି ଜାଣି ଥିବେ।
ହୁଁ ହୁଁ ହଁ ବର୍ଷା ପ୍ରବଳ ମାତ୍ରାରେ ହେଇଛି ସେଇଥିପାଇଁ ତ ଆଜି ଆମର କାମ ବନ୍ଦ ରହିଲା, ଯାହା ଫଳରେ କି ଆମେ କାମକୁ ଯାଇପାରିଲୁନି।
ହଁ ସେଇ ବର୍ଷା ଯୋଗୁ, ମୁଁ କଣ କଲି ନା ଆମର ଯୋଉ ବାଡିରେ ଯୋଉ ର ହିଲା, ଆମର ଯୋଉ ଥିଲା ବଡ ବାଡିଟିଏ। ସେଇ ବାରିରେ ମୁଁ କଣ କଲିି ନା ଆମର ତ ଜାଣିଛନ୍ତି ଉର୍ବର ମାଟି ସେଇ ଉର୍ବର ମାଟିରେ କିଛିଟି ଖତ ଯୋଗେଇ ତାଦେହରେ ମୋର ଶାଗ ଆଉ ଜହ୍ନି, ଭେଣ୍ଡି ଏଇ ସବୁ ଗଛର ରୋପଣ କଲେ, କାହିଁକି ନା ଏସବୁ ଜାଣିଛନ୍ତି ତ ଏବେ ଯୋଉ ସବୁ ଆସୁଛି ସାର ମିଶାଣ ଖାଦ୍ୟ ପନିପରିବାରୁ ଆରମ୍ଭ କରି ଫଳ ଏବଂ ଶାଗରେ ମଧ୍ୟ ଅ ସବୁ ପ୍ରକାର ସାରର ପ୍ରୟୋଗ ହଉଛି, ତେଣୁ ସେ ସବୁ ଖାଇଲା ଠୁ ସାସ୍ଥ୍ୟ ବହୁତ ଖରାପ ରହୁଛି, ତେଣୁ ମୁଁ ମୋର ଚିନ ତାରରେ ମୁଁ ଭାବିକି ଏଇ ସବୁ କାର୍ଯ୍ୟ କଲି ଯେ, ମୁଁ କହିଲି ନିଜେ ହାତରେ ନିଜେ ପ୍ରାକୃତିକ ପନି ପରିବା ଲଗେଇକି ସବୁ ନିଜେ ଖାଇବାକୁ। ବିନା ସାରର ପ୍ରୟୋଗ ରେ।
ବନ୍ଧୁ ତମେ ବହୁତ କାରଣ ଆଜିକା ଦିନରେ ଏସବୁ ଔଷଧିକ ପରିବା ହଉ କି ଯାହାବି କିଛି ଏସବୁ ଖାଇବା କଥା ନୁହଁ ସବୁ ପ୍ରାକୃତିକ ଆମେ ଖାଇବା କଥା ଯାହାକୁ ଆମର କୁହାଯାଏ କି ଦେଶୀ ଖାଇବା। ଆମ ଓଡିଆଙ୍କ ଖାଇବା। ତ ନିଜେ କର ନିଜେ ବନାଅ ବିନା ଔଷଧମୟରେ ଯାହା ଫଳରେ କି ଆମ ଦେହ ସା ସୁସ୍ଥ ରହିବ ଆଜିକା ସବୁଆଡେ ତ ଆମେ ଔଷଧ ର ଜିନିଷ ସବୁ ଖାଉଛେ ଯାହାକି ଇ ବହୁତୁ ଔଷଧ ଦେଇକିରି ବହୁତ କମ ଫଳ କୁ ସେ ଜଲ୍ଦି ଜଲଦି ବଢେଇ ଦଉଛନ୍ତି ଏବଂ ବଡ କରିଦଉଛନ୍ତି ପରିବାକୁ ଯାହାକି ଆମ ଦ୍ୱାରା ଉଁ ଆମ ଦେହ ଦ୍ଵାରା ବିଷାକ୍ତ। ସେ ସବୁ ଖାଇବା ଭଲ ନୁହଁ। ଆମକୁ ପ୍ରକୃତିର ମାନେ ପ୍ରା ପ୍ରାକୃତିକ ଖାଇବା କ ଦ ଦ ଦରକାର ଯାହା ଫଳରେ କି ଆପଣ ଯେମିତି କରିଛନ୍ତି ନିଜ ହାତରେ ବନେଇ ଛନ୍ତି ବିନା ଔଷଧ ଦ୍ଵାରା ଯୋଉଟା କି ଆମ ଦେହ ପାଇଁ ଭଲ।
ହଁ ଠିକ କହିଲେ ବଂ କାହିଁକି ନା ଦେଖନ୍ତୁ ମୁଁ ଯାହା ଦେଖିଲି। ଏବେ ତ କ୍ଵ କୌଣସି ଲୋକଙ୍କର ସ୍ଵାସ୍ଥ୍ୟ ଭଲ ରହୁନାହିଁ। ମୁଁ ମୋ ସ୍ୱାସ୍ଥ୍ୟ ହେଉ। ମୋ ବାପାଙ୍କ ସ୍ୱାସ୍ଥ୍ୟ ହଉ ମୋ ମାଆଙ୍କ ସ୍ଵାସ୍ଥ୍ୟ ହଉ କୌଣସି ଲୋକଙ୍କର ସ୍ଵାସ୍ଥ୍ୟ ଏବେ ଭଲ ରେ ହଉ ନାହିଁ ତେଣୁ ମୋ ଆଖି ଆଗରେ ରହିଲା କି ସମସ୍ତଙ୍କ ସ୍ଵାସ୍ଥ୍ୟ ଯେହେତୁ ଖରାପ ରହୁଛି। ହୁଏତ ଆମେ ପନିପରିବା ଦ୍ୱା-ଦ୍ଵାରା ହେଉ ଫଳମୂଳ ଦ୍ଵାରା ହେଉ। କିଅ କି ଆମର ଉଁ ଯେକୌଣସି ଜିନିଷ ଆମେ ସେବନ କରୁଛି ତା ଦ୍ଵାରା ହବ ସେଥିପାଇଁ ଉଁ ବୋ ତେ ଏଇ ଏଇ ଜିନିଷର ଅ ସ୍ଵାସ୍ଥ୍ୟ ଖରାପ ହେବାର ମୁଖ୍ୟ କାରଣ ହୋଇଥାଇପାରେ। ତେଣୁ ମୁଁ ଭାବିକି ଏଇ ପ୍ରଣାଳ ଟି ଆରମ୍ଭ କରିଛି ଯେ ନିଜ ହାତରେ ଅଁ ବା-ବାରିରେ ଏଇ ସବୁ ଜିନିଷ ଲଗାହେଇଛି। ଆପଣ ବି ଏଇ ସବୁ ଜିନିଷରେ ଯୋଗ ଦିଅନ୍ତୁ।
ହୁଁ ନିଶ୍ଚିନ୍ତ ବନ୍ଧୁ ଆପଣଙ୍କ ଭାବନା ବହୁତ ଭଲ ଯାହାକି ଆପଣଙ୍କୁ ବହୁତ ଆଗକୁ ନବ ଯାହାକି ଆପଣ ମା ଦେଖନ୍ତୁ ମାନେ ଯୋଉ ଯେ ଜିନିଷ କୁ ଆମର ଅ ଲୋକମାନେ ସବୁ ଜଲଦି ଜଲଦି ବଢେଇ ଦଉଛନ୍ତି। ତ ତାକୁ ଆପଣ ନିଜେ ବନଉଛନ୍ତି ସିଏ। ସମୟ ଲାଗୁ ପଛେ କିନ୍ତୁ ଦିନେ ନା ଦିନେ ଆପଣ ତ ସଫଳ ହେବେ ନା ଯାହାକି ସେ ଯୋଉ ଔଷଧ ଦ୍ଵାରା ଯୋଉ ସବୁ ପନିପରିବା ଫଳ ଆପଣ ସବୁ ଖାଉଛନ୍ତି ସେ ସବୁ ଦେହ ପାଇଁ ବହୁତ କ୍ଷତିକାରକ। ଦେହକୁ ବହୁତ ବିଷାକ୍ତ ଦିଏ।
ଆଚ୍ଛା ବନ୍ଧୁ ଆଉ ବନ୍ଧୁ ମୁଁ ମୋର ମା ଙ୍କର। ଆଣ୍ଠୁ ବି ବହୁତୁ ହଁ। ଆଣ୍ଠୁଟି ବହୁତ କଣ ଉଁ କଷ୍ଟଦାୟକ ତାଙ୍କୁ ଦଉଛି। ଯାହା ଯେଉଁଥିପାଇଁ ସେ ଚାଲି ବି ପାରୁନାହାନ୍ତି ଉଠି ପାରୁନାହାନ୍ତି। ଏଁ ଏବଂ କୌଣସି କାର୍ଯ୍ୟରେ ସେ ନିୟୋଜିତ ହେଇପାରୁନାହା ତାଙ୍କର ନିତ୍ୟ କାର୍ଯ୍ୟ କଲା ବ-ବ-ବେଳେ ବି ତାଙ୍କୁ ବହୁତୁ କଷ୍ଟର ସମ୍ମୁଖୀନ କରିବାକୁ ପଡୁଛି ତେଣୁ ଆପଣଙ୍କ ପାଖରେ କୌଣସି ଉପାୟ ଅଛି କି ଯେଉଁଥିରେ ମୋର ଆ ଦେଖି କୌଣ ସେ ପ୍ରକାର ତୈଳ ଜାତୀୟ ଜିନିଷ ଲଗେଇଲେ ଏଁ ତା ଦ୍ଵାରା ତାଙ୍କୁ
ମୋ ବାପାଙ୍କର ବି ସେ ପରିସ୍ଥିତି। ଉଁହ। ମୋ ବାପାଙ୍କର ବି ସେ ପରିସ୍ଥିତି। ମୋ ମାଆଙ୍କର ବି ସେ ପରିସ୍ଥିତି। ଯାହା ଫଳରେ କି ମୋ ବାପା ବି ମାନେ ଚାଲି ପାରୁନାହାନ୍ତି ଏବେ। ବହୁତ କଷ୍ଟରେ ଚାଲୁଛନ୍ତି। ଆମ ମା ତ ବସିଲେ ଉଠି ପାରୁନାହାନ୍ତି କି ଉଠିଲେ ବି ବସି ପାରୁନାହାନ୍ତି। ତ ସେ କିଛି ମାନେ ଯେତେ ବି କିଛି ସବୁ ତୈଳ ହଉ କି ଉଁ ଔଷଧ ହଉ ସବୁ ଆଣିକି ଖାଇ କି ବା ଗୋଡରେ ଆମର ମାରିଲେ ମସାଜ କରିଲେ ସେ ସବୁ କିଛି ବାସ କିଛି ଦିନ ପାଇଁ। ଭଲ ହେଇଯାଉଛି। ପୁଣି ସସ ତାପରେ କିଛି ଦିନ ପରେ ପୁଣି ଯୋ ଯୋଉଆକୁ ସେଇୟା ହଉଛି। ମାନେ ପୁଣି ପରିବର୍ତ୍ତନ କିଛି ଆ ତା ଦେହରେ ଆସୁନି। ତ ଆମର ବନ୍ଧୁ କଥା କଣ କି ଯେ ତୁ ମା ବାପାଙ୍କୁ ବୟସ ହେଲାଣି ତ ଏସବୁ ପରିସ୍ଥିତି ବହୁତ ସମ୍ମୁଖୀନ କରିବାକୁ ପଡ଼ିବ ସେଥିପାଇଁ ଆମକୁ ଟିକେ ଜଗି ରଖି ଚଳିବାକୁ ପଡ଼ିବ, ଯାହା ଦ୍ଵାରା କି ଟିକେ ମା ଙ୍କୁ ବସା ଉଠିବାରେ ଟିକେ ସାହାଯ୍ୟ କରିଦବା, ତାଙ୍କୁ ଟିକେ ଧରିଦବା, ତାଙ୍କୁ ଟିକେ ଉଠେଇଦବା। ତାଙ୍କୁ ଟିକେ ବସେଇଦବା କିମ୍ବା ରାତିରେ ଶୋଇଲା ବେଳେ ତାଙ୍କ ଗୋଡ଼ରେ କିଛି ତୈଳ ମସା ସାଜ୍ କରିଦବା। ଯାହା ଫଳରେ କି ଟିକେ ତାଙ୍କୁ ଆରାମ ଲାଗିବ।
ଆଚ୍ଛା ବନ୍ଧୁ ଆପଣ ଯେମିତି ଆପଣଙ୍କ ମାଙ୍କୁ ଆଉ ବାପାଙ୍କୁ ସହାୟକ କରୁଛନ୍ତି ତୈଳ ମାଲିସ କରିବାରେ। କେଉ ପ ସେଇପରି ମୁଁ ମଧ୍ୟ ଆ ବାପାଙ୍କର ବୋଉଙ୍କ ଏଇ ସବୁ ଜିନିଷ କରୁଛି ଆଉ ଆମେ ତ କିଛି ଦେଖିପାଇଲେନି ଏବେ ଆମେ ତ ଆମ ଜୀବନରେ ଏ-ଏପର୍ଯ୍ୟନ୍ତ ଜ-ଜନ୍ମ ହେଲା ଦିନ ଠାରୁ ଏପର୍ଯ୍ୟନ୍ତ କିଛି ବି ଦେଖିପାଇଲେନି ଆମ ଆଖିରେ। ଏମିତିକି ସେମାନେ ଦେଖିଛନ୍ତି ବୃ-ବୃଦ୍ଧ ହୋଇଗଲା ପରେ ମଧ୍ୟ ସେମାନେ ବହୁତ କିଛି ଦେଖିଛନ୍ତି। ଯେମିତିକି ତାଙ୍କ ସମୟର ପର୍ବପର୍ବାଣି ଯୋଉଭଳି ପାଳ ପାଳନ କରାଯାଏ, ଏବେ ତ ସେ ପର୍ବପର୍ବାଣି ନାହିଁ ନା। କାହିଁକି ନା ସବୁ ଗ୍ରାମରେ ସବୁ ଅ ପିଲା କଣ କରୁଛନ୍ତି ନା ଆଉ ସେ ପର୍ବକୁ ପାଳନ କରୁନାହାନ୍ତି। ଏକ ଆତେ ଜାଗାରେ ବସିକି ଖେଳ ଦ ଆଉ ନାହିଁ ସେଇ ଜିନିଷକୁ ବସିକି ଧରିକି ଚ ଳୁଛନ୍ତି ଆପଣଙ୍କ ମତରେ ଏସବୁ ଜିନିଷ ଠିକ ନା ନାହିଁ।
ହଁ ଏସବୁ ଜିନିଷ ତ ଠିକ ବନ୍ଧୁ ହେଲେ ଆପଣ ଯାହା କହୁଛନ୍ତି ସେ ସବୁ ବୁ ବହୁତ ମାତ୍ରାରେ କିଛି ଠିକ ତ କିଛି ଭୁଲ ଅଛି। ତ ଦେଖାଯାଉ ଆଗକୁ କଣ ହଉଛି?
ନାଇଁ ନାଇଁ ବନ୍ଧୁ। ଆପଣ ଯାହା କହିଲେ କି ଠିକ ସେଇଟା ଆପଣ ସଠିକ ଭାବେରେ ଜାଣି ପାଇଲେନି କି ମୁଁ କହିବା କଥା ଆଗ କାଳରେ ପୁରାତନ କାଳରେ ଯେ ଯେଉଁ ସମୟରେ ଆମ ବାପ ମା ଅଙ୍କ ବୟସ ଅଳ୍ପ ଥିଲା ଯେ ଯେ ଯେଉଁବେଳେ ସେମାନେ ତାଙ୍କର ଯୁବକ ଅବସ୍ଥାରେ ଥିଲେ। ସେତେବେଳେ ସେମାନେ ଯେମିତି ପ ଆମର ଓଡ଼ିଶାର ପର୍ବପର୍ବାଣି କୁ ପାଳନ ନ କରୁଥିଲେ ଏବେ ତ ସେ ସମୟର ପର୍ବପର୍ବାଣୀ ଭଳି ପାଳନ କରା କରାଯାଉନାହିଁ କାହିଁକି ନା ଛୋଟ ପିଲାମାନେ ବହୁତ ମାତ୍ରାରେ ଅ ଆଉ ଆର ପର୍ବକୁ ପାଳନ ନ କରି ତାଙ୍କ ଏବେ ଆଧୁନିକ ଯନ୍ତ୍ରକୁ ଆପଣାଇଛନ୍ତି। ସେଥିପ୍ରତି ମୁଁ ଆପଣଙ୍କୁ ଆହାର ଉତ୍ତର ମାଗୁଛି।
ନାଇଁ ବନ୍ଧୁ କଥା କଣ କି ଆମର ମାନେ ଆମ ବାପା ମା ଙ୍କର ସେତେବେଳେ ଯୋଉ ସବୁ ପର୍ବ ହଉ କିମ୍ବା ଯେକୌଣସି ବି କିଛି କାମ ହଉ କିମ୍ବା ସେ ଯେତେବେଳେ ଆମର ବହୁତ କିଛି ଅଲଗା ଥିଲା ଯାହା କି ଆମ ଏବେ ଆମ ବେଳେ କିଛି ସେସବୁ ନାହିଁ। ତ ଆମ ବାପା ମାଙ୍କ ବେଳେ ସେତେବେଳେ ବହୁତ କିଛି ମାନେ ଏମିତି କି କାମ ହଉ କି ଯେକୌଣସି ବି ବ୍ୟବସାୟ ହଉ ସେ ସବୁ ବହୁତ ମାତ୍ରାରେ ସମସ୍ତେ ନିଜ ହାତରେ ସେସବୁ ତିଆରି କରୁଥିଲେ। ନିଜ ହାତରେ ସେସବୁ ବନଉଥିଲେ ହେଲେ ଏବେ ତ ଆପଣ ଜାଣିଥିବେ ସବୁ ଯାହାକି ସବୁ ଦୁ ନିଆ ହେଲାଣି ଏବେ ସବୁ ମାନେ ଆମର ସବୁ ଜିନିଷ ମାନେ ହିଁ ବନଉଛନ୍ତି ମାନେ ଯାହା ଦ୍ଵାରା କି ଆପଣ ତ ଜାଣିଥିବେ ଆପଣ ଆଉ କଣ କଇବି ଆଗ ପରୀକା ଜମାନାରେ ଏବେ ଜ
କ ଅତ୍ୟାଧୁନିକ ସବୁ ଜିନିଷ ବନାହବା ହେତୁ
ହୁଁ।
ଏବେ ଲାଗିଛି କାହିଁକି ନା ଏ ମଣିଷ ମାନେ କୌଣସି ଜାଗା ନିୟୋଜିତ ହେଇ ସବୁଠି ଅତ୍ୟାଧୁନିକ କାର୍ଯ୍ୟ କଳାପର ପ୍ରୟୋଗ କରାଯାଉଛି। ଆପଣଙ୍କ କହିବାକୁ ଏୟା। ଆଉ ବନ୍ଧୁ ଆପଣଙ୍କ ବାପ କି ମା କହିଥିବେ କି ଯେ ଆପଣଙ୍କୁ ତାଙ୍କର ବୃଦ୍ଧ ବୟସରେ କି କେଉଁ ଭଳି ସେମାନେ ଅ ତାଙ୍କର ପର୍ବକୁ ପାଳନ କରୁଥିଲେ ଛୋଟବେଳେ କିପରି? ତାଙ୍କ ପ ଅଁ ପର୍ବକୁ ପାଳନ କରୁଥିଲେ?
ନାଇଁ ବନ୍ଧୁ ସେମ୍ ସେ ବିଷୟରେ ତ ମତେ କେବେ ବାପା ମା କହିନାହାନ୍ତି। ହେଲେ ହଁ ଶୁଣିଥିଲି ତାଙ୍କ ବେଳେ କି ସେତେବେଳେ ବହୁତ୍ କିଛି ଯାହା କିି ଏବେ କିଛି ଆମର ସବୁ ପର୍ବ ଅଛି। ସେତେବେଳେ ଯାହାକି ଆମର ଅ ସବୁ ପର୍ବ ପର୍ବାଣିରେ ପିଠା ମିଠା ଆମର ବହୁତ୍ କିଛି ସେତେବେଳେ ସେ ସବୁ ମାନେ ହୁଏ ଏବ୍ ଏବେ ତ ଜାଣିଥିବେ ବନ୍ଧୁ ଆମର ସବୁ ପିଲାମାନେ ସବୁ ବଜାର ହଉ କିମ୍ବା ବାହାରକୁ ସବୁ ଯାଇଁକି ଏ ମାନେ ଅଲଗା ଅଲଗା ସବୁ ଖାଦ୍ୟ ଖାଇ ଦଉଛନ୍ତି ଯାହାକି ଘରର ପିଥ୍ ଠା କିମ୍ବା ଆମର ଯେ ସବୁ ପର୍ବର ସବୁ ଅ
ଆଉ ବନ୍ଧୁ ଉଁ ଯୋଉ ଆପଣଙ୍କ ଜାଣିଥିବେ ପର୍ବପର୍ବାଣି ମାନଙ୍କରେ ବହୁତ୍ ସାରା ପିଠାର ଅ ଖାଆନ୍ତି। ଓଡ଼ିଶାବାସୀ।
ହଁ ବନ୍ଧୁ ନିଶ୍ଚିନ୍ତ ଖାଆନ୍ତି। ହଉ ବନ୍ଧୁ କିଛି ସେ ସବୁ କିଛି ନାହିଁ ହଉ। ମୋର ବାପା ଡାକିଲେଣି ଯିବି ତାଙ୍କୁ ଛାଡ଼ିବାକୁ। ତ ଆପଣ ଯାଆନ୍ତୁ କଣ କରନ୍ତୁ ମୁଁ ପରେ ଫାଙ୍କା ହେଲେ ଆପଣଙ୍କୁ ଆଉ ଥରେ କଲ୍ କରିବି ଆଉ ଫୋନ କରିବି ଆଉ।
ଆଚ୍ଛା ମ ଭାଇ ଜୟ ଜଗନ୍ନାଥ।